ହ୍ୟାଲୋ।
ଶୁଭ ସକାଳ।
ହଁ ତମକୁ ବି। ଆଉ କଣ କରୁଛ?
ଏବେ ବସିଛି ଆମର ଗୋଟେ ହୁଁ ସାଙ୍ଗ କ ରୁମ୍ କୁ ଆଇଛୁ ସିଏ ରୋଷେଇ ଏବେ କରଛନ୍ତି ଆଉ।
ଓହୋ ଆଜି କଣ ନନ୍ ଭେଜ୍ ହଉଛିି ବୋଧେ?
ନାଇଁ ଆଜି ନନଭେଜେ ଏଇନା ସାଧା କରିଦେଇଛୁ। ବାର୍ତ୍ତା ବେଳକୁ ଚିକେନ୍ ଆଣି କରିବୁ ଆଉ।
ଓ ହୋ। ଆଉ ସଖାଳ ଖିଆ ପିଆ କଣ?
ସକାଳେ ଖାଇ ଦେଇଥିଲୁ ପଖାଳ ଭାତ ଆମର ଉଁ ମଟର ତରକାରୀ।
ଅଁ ହଁ।
ଆପଣ କଣ ଖାଇଛନ୍ତି।
ମୁଁ ଏ ପରଟା ଦହି।
ପରଟା ଦହି?
ହଁ।
ଆଉ ବର୍ଷା ହଉଛି ନା ସିଆଡେ?
ନାଇଁ ସକାଳୁ ହେଇନି ବର୍ଷା ଆମ ଆଡେ।
ଓ ହୋ। ଆଉ କଣ କୁହ?
କରି ଦି ଆପଣ ଉଁ। ଆଳୁ ଯେମିତି ଆମର ଆଳୁ ଅଛି ଗୋଟେ ପନିପରିବା ଆଳୁ ପନିପରିବା କୋଉ କୋଉ ରେସିପି କରିପାରିବେ?
ଆଳୁ ତ ସବୁ ପ୍ର ସବୁ ଜିନିଷରେ ତ ଆଳୁ ଟା ନିହାତି ପଡିବ। ଆଳୁ ନ ପଡ଼ିଲେ କୋଉଟା ଭଲ ଲାଗିବନି।
ଖାଲି ବରଙ୍ଗ ଡାଲି ଆଳୁ ଭର୍ତା ଆଳୁ ଚୋଖା କରିକି ଖାଇଦବ। ଆଉ ମ ଆଳୁ ଟା ତ ନିହାତି ଦରକାର ଆଉ ଆଉ ଅନ୍ୟ କିଛି ପରିବା ନହେଲେ ଚଳିବ ବରଂ ଆଳୁ ନିହାତି ଦର
ଆଳୁ ଆଉ ଟମାଟ ଏଇ ଦିଟା ଥିଲେ ତମେ ଗୋଟେ ଦିନ ଚଳିଯିବ ପୁରା।
ଆଜ୍ଞା। ଆମର ତ ଏଇନେ ଟିକେ ବର୍ଷା କାହାଁଳିଆ କରିଛି ପାଗ। ଟିକେ ଖରା ଦେଇଥିଲା ପାଞ୍ଚ ମିଣ୍ଟି ଭଳିଆ ତାପରେ କାଁଳିଆ କରିଦେଲା।
ହଁ ଏଇଆ ଡେ ବି ସେମିତି ଟିକେ ଟିକେ କାଉଁଳିଆ କରୁଛି ଟିକେ ଟିକେ ଖରା ହଉଛି ସେମିତି କରୁଛି ଆଉ।
ବର୍ଷା ହେଲେ ହବ ଯଦି ସେଇ ଗୋଟେ ଦିଟା ବେଳକୁ ଯଦି ବର୍ଷା ହବ କାଲି ବି ତ ସେମିତି କରିଥିଲା। ବାରଟା ବେଳୁ ବର୍ଷା ହେଲା ଯେ ଅଢେଇଟା ତିନିଟା ପର୍ଯ୍ୟନ୍ତ। ସକାଳୁ ଭଲ ପାଗ କରିଥିଲା ଆଜି କଣ ହବ କେଜାଣି? ଏଇଭଳିଆ ପାଗକୁ କୁଆଡେ ଗୋଟେ ବୁଲିବାଲି ଯିବାକୁ ଭାରି ଭଲ ଲାଗେ।
ଏଇଭଳିଆ ପାଗକୁ ବି ଆମର ପକଡି ବରା। ଖାଇବାକୁ ବି ଭଲ ଲାଗେ। ତାପରେ ବାଦାମ ମୁଢି ଆଜ୍ଞା। ଏବେ କାଲି କାଲି ମୁଁ ଛାଇଁଥିଲି ଯୋଉ ପାଗ ଦେଇଥିଲା। ହୁଁ ରାତିରେ ଛାଣିଥିଲୁ ପକୋଡି ଆଉ କରିଥିଲୁ ଯୋଉ ଘୁଗୁନି ତରକାରୀ ସେଇଟା ଖାଇଥିଲୁ।
ହଁ ହଁ ହଁ। ହଁ ହଁ।
ଆପଣ ରାତିରେ କାଲି କଣ ଖାଇଥିଲେ?
କାଲି ରାତିରେ କଣ ଖାଇଥିଲି ଏପା ରୁଟି କରିଥିଲି ଆଉ ଚିଲି ଛତ ତୁ କରିଥିଲି।
ଆଜ୍ଞା।
ହଁ।
ସେ
ହଁ ଆଉ କଣ କୁହ? ତମର କେବେ ବୃନ୍ଦାବନ ଆଡେ ଯିବାକୁ ଇଚ୍ଛା ଅଛି?
ନାଇଁ ବୃନ୍ଦାବନ ଯିବାର ଇଚ୍ଛା ଅଛି।
ହଁ।
ବୃନ୍ଦାବନ ତାପରେ ଆମର ମାୟାନଗରୀ।
ହଁ ହଁ।
ଯିବାର ଅଛିି ଯାହା ହେଲେ ଗଲେ ଜଣେଇବି ଆପଣଙ୍କୁ ମୁଁ ଯାଇଛି ବୋଲି।
ହଁ ହଁ ନିହାତି ମତେ ମାୟାପୁର ଯେତିକି ଇଛା ନାଇଁ ବୃନ୍ଦାବନ ବହୁତ ଇଛା ଅଛି ଯିବାକୁ ବୁଲିବାକୁ
ବୃନ୍ଦାବୃନ୍ଦ ବୋଧେ ମଥୁରା ଆମର
ହଁ ହଁ ଗୋପ ମତ ମଥୁରା ବୃନ୍ଦାବନ ସେଇ ପାଖାପାଖି ଆଉ
ପ୍ରଶାନ୍ତି ଆପଣ ଯାଇଛନ୍ତି ପ୍ରଶାନ୍ତି ଯାଇଛନ୍ତି ଆପଣ? ପ୍ରଶାନ୍ତି ପ୍ରଶାନ୍ତି ଯୋଉ ଶିରିଡ଼ି ସାଇ ମନ୍ଦିର ପ୍ରଶାନ୍ତି
ନା ନା ନା ଶିରିଡ଼ି ସାଇ ମନ୍ଦିର ଯାଇନି ମୁଁ ନା
ପ୍ରଶାନ୍ତି ଭଲ ମନ୍ଦିର ଆମର ଗୋଟେ ଅଛି ଏମତି ଭଲ ମନ୍ଦିର ଟିଏ। ନାଇଁ ତ ଯାଇନି କିନ୍ତୁ ଅଛି ପ୍ଲାନିଂ ଯିବାର ତାପରେ ସେ ଏ ଗଲେ ସବୁ ସବୁ ଟ୍ରେନ ଯାଉଡ଼ି ଆମର ସେଣେ
ହଁ। ହଁ ହଁ ଯାଉଛି ତ ସବୁ ଗଲେ ସେଠି ଅଛନ୍ତି ହଁ ସିରିଡି ସାଇ ଯିବ ସେ ଯୋଉ କଣ ତ ଶନି ମନ୍ଦିର ସେଠି ଅ ଅଛି ହଁ ସେଠି କୁହନ୍ତି କଣ ଶନି ମନ୍ଦିର ଯୋଉ ଗାଁରେ ଅ ସେ ଗାଁରେ କାହାରି ଘରେ କବାଟ ନାହିଁ
ସେଟା କଣ କବାଟ କେମିଣ କି ନାହିଁ କଣ ତାଙ୍କର ଥିବ ଗୋଟେ
ତାଙ୍କର ଗୋଟେ କିଛି ଗୋଟେ ଥିବ ହଁ କାହାରି ଘରେ କବାଟ ନାଇଁ। ଆଉ ମାନେ ସେଠୁ ମାନେ କିଛି ବି କେହି ବି ଗୋଟେ ମାନେ କିଛି ବି ଚୋରି କରିପାରିବେନି ଜିନିଷ କେହି
ଆଜ୍ଞା ଆ ଆମର ଯେତେବେଳେ ସେଇ ଜାଗାରେ ସାଇବାବା ଆମର ସ୍ଥାନ କରୁଥିଲେ ତାଙ୍କର ଯେତେବେଳେ ଜୀବନ ଗଲା ଯେତେଳେ ସେ ତାଙ୍କ ଭକ୍ତଙ୍କୁ କହିଲେ କି ଯେ ମୋର ତିନି ଦିନ ଏତେ ଯାଉଛି ଭଗବାନ ଡକରା ପଠେଇଛନ୍ତି, ମୋ ଜୀବନ ଟା ଏଇ ଇଟା ଭିତରେ ରହିଲା।
ହଁ ମୁଁ କାଇହିଁ ମାନେ ସାଇ ବାବାଙ୍କ ବିଷୟରେ ମୁଁ କିଛି କିଛି ମାନେ ଜାଣିନି ହଁ। ସେ କଣ ସେଇଠି ଯୋଉ ଦେହତ୍ୟାଗ କରିଥିଲେ ଉ ସାଇ ମନ୍ଦିର ଯୋଉଠି ସେଇଠି?
ଆଜ୍ଞା ଆଜ୍ଞା ସେଇଠି ନା ଦେହ ତ୍ୟାଗ ତ କରିଥଲେ ସେଇଠି କିନ୍ତୁ ଆଉଥରେ ତାଙ୍କ ବସ୍ତୁ କହିଲେ ଯେ ମତେ ଭଗବାନ ଡକେଇ ଡକରା ଦେଇଛନ୍ତି ମୁଁ ତିନି ଦିନ ଏତେ ଯାଉଛି ଭଗବାନ ପାଖକୁ ତାପରେ ତାଙ୍କର ଯିଏ ଅଛନ୍ତି ଜେନ୍ତି ଆମର ଯେମିତି ଅଛନ୍ତି ଭଗବାନ ସେମିତି ତାଙ୍କର ଯେ କି ସିଏ ଯେମିତି ଆମର ଗୋଟେ ହିରୋ ଗୋଟେ ରା ଭେଲିଆନ ସେମିତି ଭଗବାନଙ୍କୁରେ ଗୁରେ ତାଙ୍କ ଏରିଆରେ ପସନ୍ଦ କରନ୍ତିନି ଆଉ। ସେମିତି ସେ ଲୋକ କହିଲେ କି ଆଙ୍କର ତ ମତ ମୋରଙ୍କ ବଡିରୁ ସେଇ ନାହନ୍ କେହି ନାହାନ୍ତି ଆଉ ଆଙ୍କୁ ଶବ ସଂସ୍କାର କରିଦିଅ ଆଉ କିନ୍ତୁ ତାଙ୍କ ଭକ୍ତ କହିଲେ ତାଙ୍କ ଭକ୍ତ କହିଲେ କି ନାଇଁ ଆମେ ଶବ ସସ୍କାର କରିବୁ ନି ଆମ ଭଗବାନ କହିଛନ୍ତି ହୁ ତିନି ଦିନିଆ ତ ଯାଇନି ଠାକୁରଙ୍କ କତିକି ଆଉ
ହଁ।
ଆପଣ କୋଉ ଭଗବାନଙ୍କ ବିଷୟରେ ଜାଣିଛନ୍ତି ଅଧିକାଂଶ?
ହଁ ଭୁଇ।
ତାଙ୍କ ବିଷୟରେ ଏମିତି ଆମର ଏମିତି ଆପଣ ଯେମିତି କହିଲେ ରାମାୟଣ ବିଷୟରେ ମହାଭାରତ ବିଷୟରେ ସେମିତି ଆଉ
ମୁଁ ସେଇ ରାମାୟଣ ମହାଭାରତ ସେଇ ବିଷୟରେ ତ ଜାଣିଛି ଆଉ କାହିଁ ତ ସେ ରାମାୟଣ ମହା ଭାତ ଟିଭିରୁୁ ଦେଖିକି ଯା ଜାଣିବା କଥା ଆଉ
କୁପରୋ ଏଇଟା ଆଜ୍ଞା।
ଆ ରାମାୟଣ ଶ୍ରୀକୃଷ୍ଣ ଏଇଗୁଡା ପୁଅକୁ ବି ଦେଖାଏ। ସେ ଦେଖିଲେ ଜାଣୁ ବୋଲି କିଛି ନହେଲେ ତ ଆଜିିକାଲିକା ଛୁଆ ମାନେ ସବୁ ଖାଲି କାର୍ଟୁନ ଦେଖି ଦେଖୁଛନ୍ତି ଆଉ କଣ୍ ସେଗୁଡା ଜାଣିଛନ୍ତି କିଛି
ତାପରେ ବି ଜାଣିବା ଦରକାର କାରଣ ଜାଣିନାହିଁ ବୁଝିପାରିବ ଜୀବନ ଟା କଣ। କେମିତି କଣ୍ ଜୀବନ ଟା ହେଲା ତାପରେ ଜୀବନ ଭିତରେ ପଶିଲେ ହିଁ ଜାଣିପାରିବେ ନାଁ।
ହଁ ହଁ।
କେମିତି ମଣିଷ ସୃଷ୍ଟି ହେଲେ ଭଗବାନ କଣ ଅଭିଶାପ ଦେଇଛନ୍ତି ମଣିଷଙ୍କୁ।
ହଁ ହଁ।
ହଁ
କଳି ଯୁଗରେ ତ ସବୁ ଯୋଉ ପ୍ରକାରର ମଣିଷ ଏଠି ମିଛ ଜିତିବ ସତ ହାରିବ ଆଉ।
ଆଜ୍ଞା।
କଳି ଯୁଗରେ ଯୋଉ ଭଳିଆ ମଣିଷ। କୋଉଠି ଗୋଟେଏ ସତ ପାଇବନି ତମେ। ସବୁ ଖାଲି ମାନେ ମିଛରେ ମିଛରେ ଚାଲିଛନ୍ତି କା ପାଟି ରୂ ପଦେ ସତ କ ଯା ବାହାରିବନି କୌଣସି କଥା ନେଇକି ବି ସମସ୍ତେ ତ ନିଜୁ କୁ ନିଜେ ବଡ ବୋଲି ଭାବୁଛନ୍ତି ଆଉ ହୁଁ।
ତାପରେ ଭାବିଲେ କଣ ମଣିଷ ଜୀବନ ଟା ଗୋଟିଏ ପାଣି ଫଟକା। ଆସିଚ ମଣିଷ ହେଇ ଆସିଚ ଭଲ। ଯାହା ସାଙ୍ଗେ ସମସ୍ତେ ମିଶି ମିଳି ମିଶାଇକି ରହେ ଖୁସି ବାସିରେ ରହିବା ଦରକାର।
ହଁ ସେଇରା କଣ ଲୋକ ବୁଝୁଛନ୍ତି କି? ହିଁମାନେ ଆକଚୁଆଲ ସତ କଥା ସେଇ ଭଳିଆ ମଣିଷକୁ ନେଇକି ସ୍ଵର୍ଗ ଦ୍ଵାରରେ ନେଇକି ବସ ସେଇ ଦବାକଥା ଗୋଟେ ଦିନ ଖାଲି
ହୁଁ ମୋର ଧର୍ମ ସାଙ୍ଗେ ଆମେ ଟିକିଏ ନାହଲେ ସମସ୍ତଙ୍କ ସହ ମିଶିବି ସମସ୍ତ ସହ ହସି ଖେଳି ରହିବି। ସମସ୍ତଙ୍କ ସାଙ୍ଗେରେ ଭଲରେ ଭଲ କଥାବାର୍ତ୍ତା। କାକୁ କାହିଁ ମୁଁ ଦୁଃଖ କରିବି ତାକୁ କାହିଁ ମୁଁ ଦୁଃଖ ଦେଲେ ମୋର କଣ୍ ଲାଭ।
ହଁ ହଁ।
ହ
ନାଇଁ ମତେ ଭାରି ଜିବାକୁ ମନ ହେଇଛି ବୃନ୍ଦାବନ କୃଷ୍ଣଙ୍କ କୃଷ୍ଣ ଯୋଉଠି ଯୋଉ ଜନ୍ମ ହେଇଥିଲେ। ସେ ଯୋଉ ବନ୍ତିିଶାଳା ସେଇଠି ସବୁ ସେମିତି ସେଇଠି ସବୁ ଅଛି ନା।
ଆଜ୍ଞା ଆଜ୍ଞା ସେଇ ସେମତି ଥିବ ମସକକୁ। ଯୋଉ ତାଙ୍କର ମାତା ଜନ୍ମଗଣ କରିଥିଲେ ତାଙ୍କ ପିତା ତାଙ୍କୁ ସମୁଦ୍ର ମନ୍ଥନ କରି ନେଇଥିଲେ।
ସମୁଦ୍ର ମନ୍ଥନ ନୁହଁତ।
ସେ ଆମର ଜ
ଶ୍ରୀକୃଷ୍ଣ ଶ୍ରୀକୃଷ୍ଣ ଜନ୍ମ କହୁଥିଲ ତ।
ଆଜ୍ଞା ଯୋଉ ଜନ୍ମ ତାଙ୍କର
ସେ ଯମୁନା ନଦୀ ଯମୁନା ନଦୀ ପାର ହେଇକି ଆସିଥିଲେ ହଁ ଯମୁନା ନଦୀର ଏପଟେ ଗୋ ପ ସେପଟେ ମଥୁରା।
ମଥୁରା ମଥୁରାକୁ ଗଲେନିକି ଆପଣ?
ହଁ ମୋ ନନା ସିଏ ଏଁ ଯୋଉ କଣ୍ କହିଲ ଯାଇଥି ଲେ ବୃନ୍ଦାବନ ଦେଖିଛନ୍ତି ବୁଲୁଛନ୍ତି ସେ ସେଇ କୁହନ୍ତି ସବୁ। କହିବେ ଶ୍ରୀକୃଷ୍ଣଙ୍କ ଯୋଉ ଜନ୍ମ ସ୍ଥାନ ସେ ଯୋଉ ବନ୍ଦିଶାଳା ତାପରେ ଯୋଉ ପଥରରେ ଉଁ କଂଶ ସ ସବୁ ତାଙ୍କ ଯୋଉ ଦେବକୀଙ୍କର ସବୁ ସନ୍ତାନଙ୍କୁ ମାରିଦଉ
ଆଜ୍ଞା ଆଜ୍ଞା ଆଜ୍ଞା।
ହଁ ସିଏ ସେ ସେଟା ବି ଅଛି। ଆ ବହୁତ ବହୁତ ଜିନିଷ ଅଛି। ମତେ ଭାରି ଇଚ୍ଛା ହୁଏ ଯିବାକୁ ଦେଖିବାକୁ। ସବୁ ଜିନିଷ ଗୁଡା।
ଦିଦି ଆପଣ କଲେଜରେ ପଢିଲା ବେଳେ। ଆପଣଙ୍କର ଗୋଟେ ମଜାଦାୟକ ଜିନିଷ ଏମିତିଥିବ ଯେମିତି ମୁଁ କଲେଜରେ ପଢିଲା ବେଳେ ସାଙ୍ଗ ସାଙ୍ଗେ ମିଶିଲେ ଟିକେ ଅଧିକ କମ୍ଫଟେବୁଲ ଲାଗେ ମଜାଳିଆ ସାଙ୍ଗ ତାପରେ ପୋର୍ସ ହୁଏ। ସ୍ପୋର୍ଟ୍ସ ଭିତରେ ଆପଣଙ୍କୁ କୋଉଟା ଭଲ ଲାଗେ। କି ମୁଁ ସ୍ପୋର୍ଟ୍ସ ରେ ନେବି ଭାଗ। ହାଇସ୍କୁଲ ହୋଉ ମାଇଁନର ସ୍କୁଲ ହୋଉ କଲେଜ ହୋଉ।
ଥିଲା ମୁଁ ନିଏନି ହିଁ ସ୍ପୋର୍ଟ୍ସ ଖାଲି ମିଉଜିକ ଚିଆର ନିଏ। ନହେଲେ ମୁଁ ସ୍ପୋର୍ଟସ ରେ ଭାଗ ନିଏନି କିନ୍ତୁ ଆମେ ସାଙ୍ଗସାଥି ବହୁତ ମଜାମସ୍ତି କରୁ ବହୁତ ମଜାମସ୍ ତି କରୁ ଆମେ ମାନେ ଗୋଟେ ଗ୍ରୁପରେ ଚାରି ପାଞ୍ଚ ଜଣ ଥିଲୁ ଆମେ ବହୁତ ମଜା କରୁ ମାନେ ଏମିତି କି ଆମେ ଯୋଉ ଦିନ ଇଛା ହବନି କ୍ଲାସ କରିବାକୁ ସେଦିନ ଆମେ ମାନେ ଆମର ଗୋଟେ ସାର୍ ଅଛନ୍ତି। ସେ ଆମ ମାନେ ଜାଣିଛନ୍ତି ଆମେ କେମିତିକା ପ୍ରକାରର। ହେଁ। ଟିକେ। ସିଏ ଆମକୁ ଜଗିଥିବେ ଆମେ କେମିତି ବ୍ୟାଗ୍ ପକେଇକି ଏପଟ ସେପଟ ହେଇକି ସବୁ ପଳେଇ ଆସିବୁ ଦି ଜଣ ବ୍ୟାଗ୍ ପକେଇଲେ ଓପରୁ ଆଉ ଦି ଜଣ ଅ କଣ କହିଲ ତଳେ ଥିବେ। ହେଲା ବୁଲିକି ପଳେଇ ଆସିବୁ ଜାଣିପାରିବେନି ସାର୍। ସେଠି ଗୋଟେ ଆମ କଲେଜ୍ ପାଖରେ ଗୋଟେ ମଠ ଥିଲା ମଠ ଥିଲା ପଡ଼୍ ମନ୍ ମନ୍ଦିର ମଠ ମାନେ ବଢିଆ ପିନ୍ ପାନ୍ ମଠ। ଆମେ ସେଠୁ ଯୋଉଦିନ ଇଛା ହବନି ପଳେଇ ଆସିବୁ କଲେଜ୍ ରୁ ଟିଉସନ୍ ସାରିଦବୁ ସଖାଳୁ। ଟିଉସନ ସାରିଦେଇ ପଳେଇ ଆସିବୁ ସେଇ ମଠରେ ଯିବୁ ତାଙ୍କର ସବୁ ହେଇଥିବ ହେଇଥିବ ଯୋଉ ଭୋଗ ଚୁଡ଼ା ଉଁ କଣ ଇଏ କରିକି ଚୁଡ଼ା ଘସା ନା କଣ ହେଟାକୁ କୁହନ୍ତି ଗୋଟେ ହଁ। ସେଇଟା କରିଥିବେ ବାଃ ହଁ ହଁ ଭାରି ବଢ଼ିଆ ଲାଗେ ସେ ଭୋଗ ଠାକୁରଙ୍କର। ଅ ସେ ବୋଉତ୍ ବର୍ଷ ପୁରୁଣା ମନ୍ଦିର ଆମ୍ ସେଗୁଡ଼ା ଦେବେ ମେଞ୍ଚେ ମେଞ୍ଚେ ଆମ ହାତରେ ସେଗୁଡ଼ା ସବୁ ଖାଇଦବୁ ଖାଇ ଦେଇକି ଯାଇଙ୍କି ତାଙ୍କ ମଠ ଓପରେ ଗୋଟେ ରୁମ୍ ଅଛି ପୁରା ଗଦି ଫଦି ପଡ଼ିଥିବ ବଢ଼ିଆ ସେ। ସେଇଠି ଯାଇଙ୍କି ଶୋଇବୁ ବସିବୁ ଗପିବୁ। ଗପିବୁ ଆଉ ପୁଣି ଯେତେବେଳେ ମନ ହବ ଆସିବୁ ଭାରିକି। ଆସିକି ଚାଟେ ଗୁପଚୁପ୍ ଯିଏ ଯା ଖାଇଲା ଖାଇ ପିଇକି ପୁଣି ଆସିବୁ ଘରକୁ ସବୁଦିନି ନୁଏଁ। ଏମିତି କେବେ କେବେ କୋଉ ଉମ୍ ମାସେ ଦି ମାସରେ ଥରେ ଯଦି ଯୋଉ ଦିନ ମନ ନହବ ସେୟା କରୁ କ୍ଲାସ କରିବାକୁ ମନ ହବନି ଯଦି ସେୟା କରୁ।
ବୋହୁତ ମଜା କରୁ ଆମେ ସାଙ୍ଗ ମାନେ ମାନେ ବେଶୀ ପ୍ଲସ୍ ଟୁ ଟାଇମ୍ ଟା ବେଶୀ ପୁରା ମଜା।
ଭଲରେ ହେଇଗଲା ଉଁ।
ହଁ ହାଇସ୍କୁଲ ଟାଇମ୍ ଟେ ବି ଭଲ ଲାଗେ ବେଶୀ।